ହ୍ୟାଲୋ
ଆଜ୍ଞା ଜୟ ଜଗନ୍ନାଥ
ଆଜ୍ଞା।
ମୋର ଭଏସ ଆପଣଙ୍କୁ କ୍ଲିୟର ଶୁଣା ହଉଛି
ହଁ କ୍ଲିୟର୍ ଆସିଛି।
ଆଜ୍ଞା କଣ କରୁଥିଲେ ଆପଣ?
କିଛି ନାହିଁଏ ମୋବାଇଲରେ ଗେମ୍ ଖେଳିଥିଲି
ଆଛା ଆପଣ କଣ ଗେମ୍ ଖେଳିବାକୁ ଭଲ ପାଆନ୍ତି।
ହଁ ଗେମ ରେ ନ୍ୟୁ ନିଉ ଲେଭେଲ୍ ଟାସ୍କ କଂପ୍ଲିଟ୍ କରିବା ପାଇଁ ମଜା ଆସେ।
ଆଚ୍ଛା ଆଉ ଆପଣ କଣ ଖାଇଥିଲେ ଲଞ୍ଚ ରେ?
ଆଜି ପିଓର ଭେଜ ହେଇଥିଲା ଆଇଁଷ କିଛି ହେଇନଥିଲା
ଆଚ୍ଛା। ଆଉ ସକାଳେ ବ୍ରେକ୍ଫାଷ୍ଟ କଣ କରିଥିଲେ ଲଞ୍ଚ କଣ କରିଥିଲେ ସବୁ ସାଧା।
ହଁ ସେଇ ଡାଲି ଭାତ ଆଉ ତରକାରୀ ଗୋଟେ ଆଉ
ଆଛା ଆମର ବି ଆଜି ଯେହେତୁ ସୋମବାର ଭେଜେ। ତ-ଅ ଭାତ, କୋବି ତରକାରୀ, ଆଉ ଝୁଡଙ୍ଗ ଆଳୁ ଭଜା ହେଇଥିଲା।
ହଉ ହଉ ଭଲ। ଆଉ ଆପଣ କଣ କରୁଥିଲେ ଏବେ?
ମୁଁ ଟିକେ ସୟନ କର୍ ଥିଲି ଏବେ ଉଠିଲି ଉଠିଲା ପରେ ଟିକେ ଏବେ ଅଁ କଥା ହୋଉଛି ଆପଣଙ୍କ ସାଙ୍ଗରେ। ଆଉ ଆପଣଙ୍କର ପିତାଶ୍ରୀ ମାତାଶ୍ରୀ କଣ କରୁଛନ୍ତି?
ପିତାଶ୍ରୀ ଅଫିସରେ ଅଛନ୍ତି। ମାତାଶ୍ରୀ ଫୋନରେ କଥା ହଉଛନ୍ତି।
ଆଚ୍ଛା। ଆଉ ତାଙ୍କର ସବୁ ସ୍ୱାସ୍ଥ୍ୟ ଭଲ ଅଛି?
ଆଜ୍ଞା ଆଜ୍ଞା ଭଲ ଅଛି।
ଆଉ କଣ କୁହନ୍ତୁ, ଆଉ? ଆପଣଙ୍କର ଦିନଟା ଆଜି କେମିତି ଥିଲା? ଦିନ ତ ସରିନି ହେଲେ ବି କେମିତି ଥିଲା କଣ ଥିଲା?
ଏ ଏ ନର୍ମାଲ୍ ବୋରିଙ୍ଗ କିଛି ନିଉ କିଛି ହେଇନି କିଛି ଡେ ରେ ୟୁନିକ୍।
ଆଛା। ଆଉ କଲେଜ ଲାଇଫ ସରିଗଲା ପରେ ଆପଣଙ୍କୁ ବୋର୍ ଲାଗୁଛି ତାହେଲେ। କିଛି ଗୋଟେ କାମରେ ବ୍ୟସ୍ତ ରହୁନାହାନ୍ତି। ପାଠ ପଢାରେ ଟିକେ ବ୍ୟସ୍ତ ରୁହନ୍ତୁ ହେଲେ ବୋର୍ ଲାଗିବନି ଆଉ।
ଠିକ କହୁଛନ୍ତି ହେଲେ ପାଠ ପଢିବା ଟାଇମରେ କିଛି ସୋସିଆଲ ମିଡିଆରୁ ନୋଟିଫିକେସନ ଆସିଲେ ଡିସ୍ ଷ୍ଟ୍ରେକ୍ସନ୍ ହେଇଯାଏ ପୁରା।
ଆଚ୍ଛା। କିଛି ଗୋଟେ ପୁସ୍ତକ କିଛି ଗୋଟେ ପୁସ୍ତକ ପଢ଼ନ୍ତୁ ନହେଲେ ଟେଲିଭିଜନ ଦେଖନ୍ତୁ କି ଏଇ ଦୂରଭାଷ ଯନ୍ତ୍ର ଦ୍ଵାରା ଟିକେ କାର୍ଯ୍ୟରତ ରୁହନ୍ତୁ ହେଲେ ଟାଇମ ପାସ୍ ହେଇଯିବ ବୋର୍ ଲାଗିବନି ଆପଣଙ୍କୁ ଆଉ। ସେଥିପାଇଁ ଆପଣ ଗେମ୍ ଖେଳୁଛନ୍ତି।
ହଁ ଗେମ୍ ଖେଳେ ସାଙ୍ଗମାନଙ୍କ ସହିତ ମଜା ଆସେ ଆଉ।
ଆଚ୍ଛା।
ଆ ଆପଣ କେମତି ଆଜି ତମ ଆପଣଙ୍କର ଦିନ କେମିତି ଗଲା?
ଆମେ ତ ଟିକେ ବାହାରକୁ ଯାଇଥିଲୁ ଟିକେ କାମରେ ବାହାରକୁ ପଳେଇଥିଲୁ। ସାଢ଼େ ଦଶଟା ଏଗାରଟାରୁ। ଆସିଲୁ ସାଢେ ଗୋଟେରେ ଖାଇବା ପିଇବା ସରିଲା ପରେ ଟିକେ ଘରେ ଏମିତି ଫୋନ ଦେଖୁଥିଲୁ ଟିକେ ତାପରେ ଏମିତି ଟିକେ ଶୋଇପଡିଲୁ ଯେହେତୁ ବର୍ଷା ପାଗ ଥଣ୍ଡା ଲାଗୁଛି ଦେହଟା ଟିକେ ଭଲ ଲାଗୁନି। ତେଣୁ ଟିକେ ଶୋଇ ପଡିଥିଲୁ।
ତାହାଲେ ଆଜି ଆଜି ବି ଖରା ହେଇନି ତାହେଲେ।
ଖରା ହେଇଚି ହାଲ୍କା ହାଲ୍କା ଖରା ହେଇଚି ଟିକେ ଦେହଟା ଭଲ ଲାଗୁନି ତ। ସେଥିପାଇଁ ଟିକେ ନିଦ ଆସିଗଲା ଆଉ ଶୋଇଗଲୁ ଟିକେ ଆମେ ଏବେ ଉଠି ସାରିଲା ପରେ ଟିକେ ଟାଇମ ପାସ୍ କରୁଛୁ ଆଉ କଣ କରିବୁ।
ହୁଁ, ଅଚାନକ ଏବେ ଖରା ହଉଥିଲା ଅଚାନକ ଏବେ ବର୍ଷା ହଉଛି ତା ଯୋଗୁ ଦେହ ଖରାପ ହଉଛି ସମସ୍ତଙ୍କର ପ୍ରାୟ।
ଆଜ୍ଞା ଆଜ୍ଞା। ତ ଏମିତି ଟିକେ ହୋଉଚି ଆଉ କଣ କରିବା। ଦେଖିବା କଣ ହୋଉଛି। ତଣ୍ଟି ଦରଜ ହୋଉଚି କାନକୁ ଶୁଣା ଯାଉନି ଠିକ ସେ କାନ ବନ୍ଦ ହେଇଯାଉଛି, ମୁଣ୍ଡ ବିନ୍ଧା ହଉଛି। ଥଣ୍ଡାରୁ ଗୋଡ ହାତ ବିନ୍ଧା ହଉଛି ଟିକେ। ଔଷଧର ବ୍ୟବସ୍ଥା କରିବା ଆଉ କଣ କରିବା ତା ଛଡା ଆଉ କିଛି ହେଇପାରିବନି।
ଥଣ୍ଡା ବଟିକା ଖାଇନାଆନ୍ତି?
ନାଇଁ ଖାଇନି ଟିକେ ଅ ଦା ରସୁଣ ବାଲା ଚା ପିଇଦେଲେ ଭଲ ଲାଗିବ ତ ସେଇଥିପାଇଁ ଅପେକ୍ଷା କରିଛି।
ଓହୋ ସନ୍ଧ୍ୟା ଯାଇଁ ଅପେକ୍ଷା କରିଛନ୍ତି ତାହେଲେ।
ଆଜ୍ଞା ଟିକେ ଏବେ ପିଇବାକୁ ଇଛା ହଉନି।
ହଉ, ହଉ।
ସନ୍ଧ୍ୟା ବେଳେ ବାପା-ଆ-ଆ ତାଙ୍କ କାର୍ଯ୍ୟ-ଅ-ଅ-ଅ ରୁ ଆସି ଯିବେ। ତ ମିଶିକି ଚା କଲେ ମିଶିକି ବସିକି ପିଇବୁ କଥା ହବୁ ଟିକେ ଭଲ ଲାଗିବ। ଏକା ପିଇବାକୁ ଟିକେ ଭଲ ଲାଗେନି ତ ସେଥିପାଇଁ।
ହଁ ଠିକ କହୁଛନ୍ତି।
ଆଉ, ଆଉ କଣ କୁହନ୍ତୁ?
ଆଉ କଣ କହିବି ଆପଣଙ୍କର ଆ-ଆ ପ୍ରିୟ ଖାଦ୍ୟ କଣ?
ଆମର ପ୍ରିୟ ଖାଦ୍ୟ ହଉଛି ଆ-ଆ-ଆ-ଆ ମାନେ ସବୁଠୁ ଭଲ ଲାଗେ ମତେ ଖେଚୁଡି, ଡାଲମା ଆଉ-ଉ-ଉ-ଉ ଟମାଟୋ, ଖଜୁରୀ ଖଟା। ଯଦି ଆପଣ-ଅ-ଅ ଖେଚୁଡ଼ି, ଡାଲମା, ଟମାଟୋ, ଖଜୁରି ଖଟା କେବେ କରିଥିବେ ତାହେଲେ ଆମକୁ ନିଶ୍ଚ ଚୟ ଡକେଇବେ।
ନିଶ୍ଚୟ, ନିଶ୍ଚୟ। ଆଉ ଆପଣ ଜାଣିଛନ୍ତି କୁସୁମ ଫଳ ବିଷୟରେ।
ଆଜ୍ଞା, ଆଜ୍ଞା, ଆଜ୍ଞା ଆମେ ତ ସେଇ ଗ୍ରାମରେ ରହୁ ନାହୁଁ କିନ୍ତୁ ଥରେ ଆମକୁ ଆମ ଭାତାଶ୍ରୀ ଦେଇଥିଲେ ଆମେ ତାକୁ ଥରେ ଟେ ଚାକ ଖିଥିଲୁ ତ ଆମକୁ ଏତେ ପସନ୍ଦ ଆସିଥିଲା ଆମେ ତାଙ୍କ ମାତାଶ୍ରୀ ଙ୍କୁ-ଉ-ଉ-ଉ ଦୂରଭାସ ଯନ୍ତ୍ର ଦ୍ଵାରା ଜଣେ ଥିଲୁ ଯେ ଆପଣ ଯେତେବେଳେ କ୍ ଆସିବେ, ସେତେବେଳେ ଆମ ପାଇଁ ବହୁତ ସାରା ନେଇକି ଆସିଥିବେ। ଆଉ-ଉ-ଉ-ଉ-ଉ ଏ ଏତେ ଟେଷ୍ଟି ଲାଗୁଥିଲା ଆମେ ତାକୁ-ଉ-ଉ ଏବେ ବି ତାକୁ ଆମେ ରଖିଛୁ ଫ୍ରିଜ ରେ। ଥଣ୍ଡା ହେଲା ପରେ ଟିକେ ଟେଷ୍ଟି ଲାଗୁଛି ବେଶୀ ଖାଇବା ପାଇଁ। ଆଉ-ଉ-ଉ-ଉ ଧୀରେ ଧୀରେ ଅଳ୍ପ ଅଳ୍ପ କରି ତାକୁ ଖାଉଛୁ। କାରଣ ବେଶୀ ଖାଇଲେ ଟିକେ ଆ-ଆ-ଆ-ଆ ପାଟି ଟିକେ ଦରଜ ହେଇଯାଉଛି ଥ ପା ମାନେ ଖଟା ବେଶୀ ଲାଗୁଛି ତ ଦାନ୍ତ ନ ଅ ଖଟା ହେଇଯାଉଛି ଖାଇବା ଖାଇ ହଉନି କିଛି।
ଜିବ ଜିପ୍
ତାକୁ ଆଜ୍ଞା, ଆଜ୍ଞା ଆଉ ତାକୁ ଟିକେ ମଜା ନେଇ, ନେଇ ଖାଉଛୁ। ବଢିଆ ଜିନିଷ ଟିଏ ଆଜ୍ଞା। ଆମର-ଅ-ଅ-ଅ ମାମୁଁ ଙ୍କର ପୁଅ ଆସିଥିଲେ, ଭାବ୍ ମାମୁଙ୍କ ପୁଅ ଆମର ଭା ତା ଶ୍ରୀ ହେବେ ସେ ଆସିଥିଲେ ଯେ ଯେହେତୁ-ଉ-ଉ-ଉ ସେଇ ଭ୍ରାତାଙ୍କର ମାତା ଆଣି ଦେଇଥିଲେ, ସେତେ ବେଳେ ସିଏ ଆମ ଘରେ ଉପସ୍ଥିତ ଥିଲେ। ସେ କହିଲେ ଦିଦି ଆଉ ଏଇଟା ତ ବହୁତ ବଢ଼ିଆ ଟେଷ୍ଟି ଲାଗୁଛି। ମତେ ଟିକେ ଦବ ମୁଁ ଆମ ଘର କୁ ନେଇକି ଯିବି ମୋ ମାତାଶ୍ରୀ ଙ୍କୁ ଚଖେଇବି ଆଉ ମୁଁ ଖାଇବି। ଆମର ତ ଦେବାକୁ ଟିକେ ବି ଇଛା ନଥିଲା ହେଲେ କଣ କରିବା। ସେୟାରିଙ୍ଗ ଇଜ୍ କେୟାରିଂ କେୟାରିଙ୍ଗ ଇଜ୍ ସେୟାରିଙ୍ଗ ଏଇ ଆ ଭାବିକି ଦେଇଦେଲୁ ଅଳ୍ପ କିଛି। ସେ ଖାଇକି-ଇ-ଇ-ଇ ମନ୍ତ୍ରମୁଗ୍ଧ ହେଇ ଯାଇଛନ୍ତି।
ହୁଁ ସେ ଫଳ ଟା ସେମିତି ଖଟା, ମିଠା ତା ସହିତ ଲୁଣ ଓ ଲ ଙ୍କା ମିଶେଇ ଦେଲେ ଆହୁରିି।
ଆଜ୍ଞା। ସେ ଖାଇବାକୁ ଯେମିତି ଟେଷ୍ଟି ଲାଗୁଛି ତାକୁ ଦେଖିବାକୁ ବି ସେମତି ସୁନ୍ଦର ଲାଗୁଛି।
ଆପଣ କେମିତି ଖାଆନ୍ତି ସେଇଟାକୁ ମୁହଁରେ ଏମିତି ନିଜେ ଜୀବରେ ବାହାର କରନ୍ତି ନା ଫାଷ୍ଟ୍ ହାତରେ ବାହାର କରି ଖାଆନ୍ତି ସେ ଫଳକୁ?
ତାକୁ-ଉ-ଉ-ଉ ପାଟିରେ ଫଳ ଟାକୁ ପୁରେଇ ଦଉ ତା ଭିତରେ ହିଁ ଛିଣ୍ଡେଇକି ତା ମଞ୍ଜି ସହିତ ଖାଉ। ମଜା ନଉ ହାତରେ ବାହାର କରିକି ଖାଇଲେ ଟିକେ ପାଣି ଟା ତାର ପଳେଇ ଯାଇ ମଜା ଆସେନି କିଛି। ରେ ଆମେ ତ ଆଗରୁ ଖାଇବା ଜାଣିି ନଥିଲୁ ଆଉ ଯେବେ ଖା ଖାଇବା ସିକ ଥରେ ସେମତି ଟ୍ରାଏ କଲା ପରେଠୁ ଖାଇବାଟା ଜଣା ପଡିଲା ଟେଷ୍ଟି ଲାଗିଲା ତେଣୁ ଆମେ ଏଁ ଖାଉଛୁ
ହୁଁ ତାପରେ ତାର ରସ ପିଅନ୍ତି ଛେଚିକରି?
ନାଇଁ ସେଇଭଳି ତ ଆମେ କରିନୁ କାହିଁକି ନା ଏବେ ଯେହେତୁ ପାଗ ଚେଞ୍ଜ ହଉଛି ଯଦି ତାକୁ ଆମେ ସେମିତି ଖାଇଲୁ ଯଦି ଝାଡା ହବ ତାହେଲେ ଗଲା ଖଟା ଜିନିଷ ନା। ଖଟା ସହିତ ରାଗ ପଡିଗଲେ ଟିକେ ପେଟ ଖରାପ ହବାର ସମ୍ଭାବନା ତେଣୁ ଟିକେ ଜଗି ରଖ ଖୀ କରିବାକୁ ପଡୁଛି।
ହୁଁ ହୁଁ ତାହେନେ ସେଇ ଫଳ ବହୁତ ପ୍ରିୟ ଆପଣ
ଆଜ୍ଞା ଆଜ୍ଞା ପ୍ରିୟ ନଥିଲା ପ୍ରିୟ ହେଇଯାଇଛି ଏବେ।
ଓହ। ଆପଣ କେବେ ବିଲଭ ଦେଖିକରି ଲାଗୁଥିଲା ସେଇ ଫଳ ବିଷୟରେ ଯେ ଏତେ ଟେଷ୍ଟିଥିବ।
ନାଇଁ କେବେ ତ ସେମ ତି ଲାଗିିନଥିଲା ହଁ ଉପରୁ ଦେ ଯେହେତୁ ଆମେ ଫଳମୂଳ ଖାଇବାରେ ମାହିର ଉପରୁ ଦେଖିକି ତା ବିଷୟରେ ସବୁ ଶୁଣିକି ଉଁ ଲାଗୁଥିଲା ଯେ ଟେଷ୍ଟି ଥିବ।
ହୁଁ।
ତେଣୁ
ତାହେଲେ ଆପଣଙ୍କ ସହିତ କେବେ ହେଇଛି ଏମିତି ମୁହଁରେ ଦେଇ ଖାଇଲା ବେଳେ ମଞ୍ଜି ଢକେଇ ହେଇଜିବା
ହ
ବାଇଚାନ୍ସ।
ନାଇଁ ନାଇଁ ସେମି ସେମିତି ହେଇନି ସେମିତି ନ ହଉ ସେମିତି ନ ହଉ। କାହିଁକି ଆପଣଙ୍କ ଦ୍ଵାରା ହେଇଛି କି ସେମିତି?
ହଁ ମୋ ଦେହରେ ହେଇଛି କାରଣ ଜଲଦି ଜଲଦି ଖାଇବାରେ କି କଥା ହେଇ ଖାଇଲେ ସେଇରା ଢକି ହେଇଯାଏ।
ଆଚ୍ଛା।
ଦେଖିବା କି ସେ ଏଇଟା ଖାଇବ ଆଉ ସେଇଟା କିଛି ନାଇଁ ନର୍ମାଲ। ସେ ଗଲେ ବି ଅଟୋମେଟିକ ୱଷ୍ଟେ ରୁ ଭାହାରିଯାଏ।
ଓହୋ ଠିକ ଅଛି। ତାହେଲେ ଆପଣ ରଖିକି ତାକୁ ଆହୁରି ଖାଉଛନ୍ତି।
ହଁ ଟିକେ ଟିକେ ଅ ଦିନକୁ ଚାରି ପାଞ୍ଚଟା ଖଣ୍ଡେ ବାହାର କରି ଖାଉଛି। ବେଶୀ ଖାଇଲେ ଯିବ ଖରାପ ମାନେ
ଆଜ୍ଞା ଆଜ୍ଞା ଆଜ୍ଞା। ସେଇଭଳି ହେଉଥିବାରୁ ଆମେ ମଧ୍ୟ ଟିକେ ବେଶୀ ଖାଇ ପାରୁନାହୁ ବେଶୀ ଖାଇବାକୁ ତ ଇଚ୍ଛା ହଉଛି। କିନ୍ତୁ ଖାଇ ପାରୁନାହୁଁ ଆଉ କଣ କରିବୁ ଦାନ୍ତ ଖଟା ହେଇଯାଉଛି ଜୀବ ଛେଣ୍ଡି ଯାଉଛି। ଅନ୍ୟ ଜିନିଷ କିଛି ଖାଇ ହଉନି।
ହୁଁ ସେମ ସେ ସେମ ମିଶି ମୋ ସହିତ ହୁଏ। ଏ ଜିନିଷ ଟା ସେମିତି ଆଉ ବନେଇଚି ବେଶି ଖାଇ ହବନି। ଅଳ୍ପ ଖାଇ ଏନଜୟ କରି ପାଇଁ ଆଉ।
ଆଜ୍ଞା। ଆଜ୍ଞା ଠିକ ଅଛି ଆମେ ଟିକେ ଆପଣଙ୍କ ସହିତ ପରେ ଯୋଗାଯୋଗ କରୁଛୁ ଏବେ ଟିକେ ଆମର କାର୍ କାମ ଆସିଯାଇଛି।
ଠିକ୍ ଅଛି।
ଧନ୍ୟବାଦ।
ଧନ୍ୟବାଦ।